ହାଲୋ ହଁ, ଶୁଭୁଛି।
ହଁ, ଶୁଭୁଛି।
ଆଉ କଣ କରୁଛ?
ଏବେ ଛୁଆକୁ ଶୁଆ ଉଥିଲି।
ଖାଇବା
ଖାଇବା ସରିଗଲାଣି ଆପଣଙ୍କର?
ହଁ, ହଁ ମୋର ଖାଇବା ପିଇବା ସବୁ କାମ ସରିଲାଣି। ଏବେ ଯାଉଛି ଶୋଇବା ପାଇଁ ଯାଉଥିଲି ଆଉ
ଅ ହ। ଆଜି ହେଇଥିଲା ଚଣା ଆଳୁ ତରକାରୀ। ଆଉ କଟିକି ଆଳୁ ଭଜା ଭାତ।
ଆଉ କଣ କଟିକି ଆଳୁ।
ହଁ।
ସେଇଟା କଣ ଆସେ ଗୋଟେ ଜାଣନି ହଁ ହଁ ହଁ ହଁ ହଁ।
ସେଇ ପୋଟଳ ଆଉ ଆଳୁ ଭା ଭଜା।
ଆ ଚଣା ଆଳୁ ଟା କଣ କେମିତି ବନେଇଥିଲ?
ଚଣା ଆଳୁ ସିଝେଇକି ଆଉ ଟମା ଟୋ ଅଦା ରସୁଣ ଆଉ ଗରମ ମସଲା ସବୁ ବାଟି ଦେଇଥିଲେ ଶୁଖିଲା ଗରମ ମସଲା ସବୁ ଆଉ ପିଆଜ କାଟିକି ସେ ମସ ଲାକୁ ଖରଡ଼ିକି ତାପରେ ଚଣା ଆଳୁ ପକେଇକି ସେଇଠି ଲଙ୍କା ଲୁଣ ହଳଦୀ ଦେଇକି ତରକାରୀ କରିଥିଲି।
ଅଁ ହଁ। ଆଉ ପୁଅ କଣ କରୁଚି?
ତାକୁ ଏବେ ଶୁଆଇଲି।
ହଁ ଆଉ ପୁଅ କେତେ ମାସରେ ହେଲାଣି?
ଏବେ ଚାରି ମାସ ଚାଲିଚି। ଦୁଇ ଆସିଲେ ତାକୁ ଚାରି ଭର୍ତ୍ତି ହେଇକି ପାଞ୍ଚ ଚାଲିବ ଆଉ।
ପୁଅ ଆମର ପେଟେଇଲାଣି?
ହଁ।
ଅଁ ହୁଁ।
ପେଟୋଉଚି ଏବେ ଟିକେ ଟିକେ।
ହୁଁ। ଆଉ ପୁଅ କଣ ଖାଉଚି?
ନାଇଁ କିଛି ଖାଇବାକୁ ଦେଇନି ଖାଲି କ୍ଷୀର ପିଉଚି।
ହୁଁ ହୁଁ ହୁଁ ହୁଁ ହୁଁ।
ଏବେ କିଛି ହେଲେ ଖାଇନି ଛଅ ମାସ ହେଲେ ଦେବି ବୋଲି କିଛି ଦେଇନି ଏବେ ଚାରି ମାସ ତ ଚାଲିଛି।
ଆଉ ଆଜି ଦି ପରେ କଣ ଖାଇବା ହେଇଥିଲା?
ଦି ପରେ ହେଇଥିଲା ସେଇ ଚଣା ତରକାରୀ ହେଇଥିଲା ଭାତ ଆଉ ଗୋଟେ ଯୋଉ ସେ ମହୁନାଡ଼ କଣ କହୁଚନ୍ତି ସେଇଟା ଭଜା ହେଇଥିଲା।
ମହୁନାଟା ଗୋଟେ କଣ ଅଛି ମୁଁ ତ ଜାଣିନି ସେଇଟା କଣ କେମିତି ଭାଜି
କଣ ଗୋଟେ ସେଇଟା ମୁଁ ବି ସେଇଟା ଖାଏନି। କିନ୍ତୁ ସେଟା ମହୁ ନାଡ କୁହନ୍ତି ଏଇଠି ଆମର ଅ ପଦ୍ମନାଡ଼ ନା କଣ ସେଇଟାକୁ କୁହନ୍ତି ବି।
ହଁ ହଁ ସେଟାକୁ ପଦ୍ମନାଡ଼ କୁହନ୍ତି।
ହଁ ହଁ ହଁ ହେଇଥିବ ସେଇଟା। କିଏ କଏ କଣ କହୁଚନ୍ତି ତ ମୁଁ ବି ଭଲରେ ଜାଣିନି ସେଇଟା ଗୋଟେ ଭଯା ଯା ହେଇଥିଲା ଆଜି ତାକୁ ସିଝେଇକି
ହୁଁ ହୁଁ।
ପିଆଜ ଟିକେ କାଟିକି ଭଜା ହେଇଯାଇଥିଲା ଖାଲି ସେଆ ପକେଇକି।
ମତରେ କଣ କିଛି ମସଲା ପକେଇଥିଲେ ନା ସେମିତି ଭାଜି ଦେଇଥିଲେ?
ନାଇଁ ଅଦା ରସୁଣ ଟିକେ ଛେଚିକି ପକେଇ ଦେଇଥିଲି।
ହୁଁ ମାନେ
ପିଆ ହଁ ହଁ ପିଆଜ କଲାବେଳେ ପକା ହେଇଯାଇଥିଲା ସେଇଟା ତାପରେ ଏଇ ସିଝାଟାକୁ ସେଇଠି ପକେଇକି
ହଁ
ଗୋଟେ ଭଜା ହେଇଥିଲା ମୁଁ ତ ସେଇଆା କେବେ ଖାଇନି ହେଲେ ଆଜି ଆସିଛି ଶାଶୁ ଘରକୁ ତ ବତେଇ ଦେଇଥିଲେ ମୁଁ କରି ଥିଲି କରିନଥିଲି କେବେ ଆଗରୁ ହେଲେ
ତମେ ବନେଇଥିଲ ନାଇଁ?
ହଁ। ମତେ କହିଦେଇଥିଲେ ମୁଁ ବନେଇଦେଲି ଆଜି ଆଉ।
ହଁ ଆଗରୁ ରୋଷେଇ ଶିଖିଥିଲ ନା ମାନେ ଶାଶୁଘରେ ଆସିକି କଲ?
ନାଇଁ ଆଗରୁ କିଛି ଶିଖିନଥିଲି।
ଶାଶୁଘରେ ଆସି ସବୁ କଲ ନାହିଁ। ତଥାପି ମାନେ କଣ କଣ ରୋଷେଇ ଏବେ ସବୁ ଶିଖି ସାଇଲଣି?
ହଁ ହଁ ଏଇଠି ସବୁ ଆମିଷ ଷ କରୁଛି ରୋଷେଇ।
ହୁଁ। ହଁ।
ଆଉ ମାଛ ଟା ଟିକେ କରି ଇଏ କରିପାରୁନି। ଭାଙ୍ଗି ଯାଉଛି ଭଜା ଭଜି ବେଳେ।
ନାଇଁ ନାଇଁ ମାଛ ଟା କଣ କହିବ କହିଲ ଭାଙ୍ଗିବନି ତମେ ଗୋଟେ କାମ କରିବ କଣ କହିଲ? ମାଛଟା ଯେତେବେଳେ ଭାଜିବନି ହେଲା ମାନେ ଯୋଉ ଆମର ସୋରିଷ ତେଲଟା ପକଉଛ ସେଟା ପୁରା ଗରମ ହବ ତେଲ ଟା ବୁଝିପାରିଲ କି?
ହଁ ହଁ।
ତେଲଟା ପୁରା ଗରମ ହବ, ଗରମ ହେଲା ପରେ ମାଛରେ ଟିକେ କର୍ନଫ୍ଲାୱାର୍ ଆମର ଜାଣିଛ ନା ନାହିଁ?
ହୁଁ ହୁଁ।
ହଁ ସେଇ ମାଛ ଟା ଭାଜିଲା ବେଳେ ତେଲଟା ପୁରା ଟିକେ ଜୋରରେ ଗରମ କରିବ। ହଁ। ତେଲଟା କମ୍ ଗରମ ହେଇଥିଲେ ମାଛ ଭାଙ୍ଗିଯାଏ ହଁ ତେଲଟା ଜୋରରେ ତେଲ ଟା ଜୋରରେ ଗରମ ହେଇଥିଲେ ମାଛ ଟା ଭାଙ୍ଗିବନି। ଆଉ ତମକୁ କଡ଼େଇରେ କଣ କରିବ ନା ତେଲଟା ଟିକେ ବୁଲେଇ ଦବ ମାନେ କଡ଼େଇ ଚାରିଆଡେ ଯେମିତି ତେଲ ହେଇଗଲା ତମେ ମାଛରେ ସବୁବେଳେ ଯଉ ଲୁଣ ହଳଦୀ ଗୋଳଉଛ ସେଥିରେ ଗୋଟେ କର୍ନଫ୍ଲାୱାର ଅଛି ଜାଣିଥିବ ଆମର ସବୁ ଯେଉଁ ହଁ ହଁ ଜାଣିଛି ଦିଆହୁଏ। ସେଇଟା ଟିକେ ଆଁ ତା ଦେହରେ ଟିକେ ମା ଛରେ ଟିକିଏ ଗୋଳେଇଦେବ ଅଳ୍ପ ଯାହାଫଳରେ କଣ କି ଟ ମାଛଟାର ଆମର ଟିକେ ନରମ ଅଂଶଟା ରହିବନି। ଟାଣ ହେଇଯିବ ଛାଣିଲା ବେଳେ ସେଇଟା ଟାଣ ଟାଣ ହେଇକି ଛାଣି ହେବ। ସବୁବେଳେ ମାଛ ଛାଣିଲାବେଳେ ମନେକରିବ ଅଳ୍ପ ଚାଉଳ ଗୁଣ୍ଡ ହଉ କି ଚାଉଳ ଗୁଣ୍ଡଟା ତ ତ ଭଲ ଲାଗିବନି ମାଛକୁ କିନ୍ତୁ କର୍ଣଫ୍ଲାୱାର ଟା ଟିକେ ଅଳ୍ପ ଗୋଳେଇକି ରଖିଦବ ଲୁଣ ହଳଦୀ ଯୋଉ ଗୋଳଉଛ ଲୁଣ, ହଳଦୀ, ଲଙ୍କା ଲଙ୍କା ଗୁଣ୍ଡ ଗୋଳେଇକି ରଖିଦବ ଭାଜି ଛାଣିଲା ବେଳେ ଅଳ୍ପ କର୍ଣର୍ଫ୍ଲୋର ଗୋଳେଇବ ସାଙ୍ଗେ ସାଙ୍ଗେ ଛାଣିବ। ଆଉ ତେଲଟା ସବୁବେଳେ ଗରମ ଅଧିକା କରିବ ମା ତେଲରେ ଯେତେ ଗରମ ଅଧିକା ହେବ ସେଥିରେ ମାଛ ଟା ଭଲ ଛାଣି ହେବ ମାଛ ଟା ଜମା ଲାଗିବନି କଢ଼େଇରେ। ଆଉ ତେଲ କମ ଗରମ ହେଇଥିବ ତାତି ନଥିବ ତେଲଟା। ମାଛ ଟା ଭାଙ୍ଗି ଯାଏ।
ଆଉ ଜାଣିପାରେନି ପକେଇଦିଏ। ସବୁବେଳେ ମୋର ମାଛ ଭାଙ୍ଗିଯାଏ ମୁଁ କରିପାରେନି।
ମାଚ୍ଛ ଭାଙ୍ଗି ଯାଉଛି ତମେ କଣ କରୁଛ ନା ତେଲଟା ମାନେ ତାତି ନାହିଁ ତମେ ମାଛଟା ପକେଇ ଦେଉଛ ହେଲା କି। ଆଉ ତେଲଟା ନ ତା ତିଲେ ସେ ମାଛ ଟା ମାଛଟା ନରମ ଜିନିଷ ନା। ହୁଁ। ତମେ ଯେହେତୁ ତେଲ ଟା ତାତୁନି ତମେ ପକେଇ ଦଉଛ ସେଥିପାଇଁ ସେ ଭଙ୍ଗି ଯାଉଛି ତମେ ଏଥର ଯେତେବେଳେ ଥର ଛାଣିଲା ବେଳେ ମୋ କଥା ମନେ ପକେଇକି ତେଲଟାକୁ କଡ଼େଇଟା ଆଗ ଗରମ ହବ କଢେଇ ବି ଗରମ ହେଇଥିବା ଦରକାର ଥଣ୍ଡା କଢେଇ ରେ ତେଲ ପକେଇବନି। ହେଲା ହଁ ହଁ ଆଗ କଢେଇ ଗରମ ହେବ କଢେଇ ପକେଇଲା ପରେ ତେଲ ପକେଇବ ତେଲଟା ପୁରା ଗରମ ହବ ତାପରେ ଯାଇକି ମାଛ ପକେଇବ। ହେଲା ଦେଖିବ ମା ଛ ଜମା ଭାଙ୍ଗିବନି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଟିକେ ଦେଖିକରି ଇଏ କରିବ। ବେଶୀ ସିମ୍ ଆଞ୍ଚ କରିବନି କି ବେଶୀ ଜୋରରେ ବି ଆଞ୍ଚ ଟା ରଖିବନି।
ହଁ -ହଁ।
ରଖିକି ମାଛ ଟା ଭାଜିବ ହେଲା ମାଛ ଭଜା ଟା ଠିକ୍ ଠାକ୍ ହେବ। ମାଛ ଟା ହେଲାନା ଏତେ ସବୁ ମାନେ ରୋଷେଇ ବିଷୟରେ ମାନେ ଜ୍ଞାନ ଟା ଆସିନାହିଁ ହେଲା କଣ କେମିତି କଲେ କୋଉଟା ହବ। ସେମିତି ହିଁ କରିବ ସେଇଟା ଯିଏ ଘରେ ଥାଆନ୍ତି ସେଇଟା କହିଦେଲେ ସେଇଟା ହେଇଯିବ କିଛି ଅସୁବିଧା ନାହିଁ।
ହଁ ହଁ। ମୁଁ ଏଇଠିକି ଆସିଲା ପରେ ହିଁ ଟିକେ ଟିକେ କରି କରିକି ଯାହା ଶିଖିଲି।
ହଁ-ହଁ-ହଁ।
କରିନଥିଲି।
ହଁ ଆଉ ପୁଅ ରାତିରେ ଶୋଉଛି ନା ହଇରାଣ କରୁଛି।
ହଁ ଟିକେ ବାରଟା ଗୋଟେ ପର୍ଯ୍ୟନ୍ତ ରହୁଛି ଗରମ ଲାଗ ପିଲା ବ ଯଦି ଶୋଉନି ଜମା ବାରଟା ଗୋଟେ ହେଇଯାଉଛି।
ହୁଁ ଏବେ ତ ଟିକେ ଟିକେ ଥଣ୍ଡା ପାଗ ଲାଗିଲାଣି ଏବେ ତ ଟିକେ ମାନେ ଯଉ ବର୍ଷା ମୌସୁମୀ ଆସିଯାଇଛି ବଲି ଟିକେ ଥଣ୍ଡା ଲାଗୁଛି।
ହଁ ଥଣ୍ଡା ହେଇଗଲେ ଶୋଇ ପଡୁଛି ଆରାମ ରେ।
ଛୋଟ ପିଲା ସିଏ ସିଏ ହେଉଛି ରାଜା ତା ମନର। ବୁଝିପାରିଲେକି ତା ମନ ହେବ ଶୋଇବ। ତା ମନହବ ଉଠିବ ତା ମନହବ ଖେଳିବ ତା ମନରେ ସେ ରାଜା ଏବେ ସିଏ ରାଜ। ଆମେ ତା ମନରେ ରାଜ କରିପାରିବାନି ହୁଁ।
ଏବେ ଶୁଆଇଥିଲି ତାକୁ ତା ପାଖରେ ଶୋଇଲିନି ଯେ ସି ଉଠି ପିଲା ପୁଣି ତାକୁ ବୁଲଉଛି। ଜ
ହଁ-ହଁ-ହଁ ସେଇଆ ତ ତମର ଆକା ଏଇଟା ଗୋଟେ କିନ୍ତୁ ମା ହବାର ଖୁସିଟା କେମିତି ପାଇବ ସେମିତି ତ ପାଇବନି ନା। ଆଉ ସେତିକି କଷ୍ଟକରି ସବୁ ଜିନିଷରେ କଥାରେ ନ ଥାଏ କି ଆମକୁ କଷ୍ଟ କଲେ ହିଁ ଆମେ କୃଷ୍ଣ ପାଇବା। ତ କଷ୍ଟ କଲେ ହିଁ ତମେ ଆଉ ସାତ ଆଠ ମାସ ପରେ ମାଆ ଡାକ ଶୁଣିବ। ସେଥିରେ ମା ଡାକିବ ସେ ଏଇ କଷ୍ଟଟା ଯୋଉ କରିଥିଲେ ତ ପୁଣି ମାଆ ଡାକ ଶୁଣିବ ନା। ଆଉ ଶାଶୁଘରେ ସମସ୍ତେ କେମିତି ଅଛନ୍ତି ଶାଶୁ ଶ୍ୱଶୁର
ମସ୍ତେ ଭଲ ହଁ ସବୁ ଭଲ ଅଛନ୍ତି।
ସୋ ମାନେ ଶାଶୁଘର କଣ ମାନେ ଯୋଉ ସମସ୍ତେ ମିଶିକି ଜଏଣ୍ଟ ଫ୍ୟାମଲି ନା ମାନେ
ହଁ ନାଇଁ ଜଏଣ୍ଟ ଫ୍ୟାମିଲି। ସବୁ ମିଶିକି ରହୁଛୁ ଦି ଯା ଦେଢଶୁର ଆଉ ଆମ ମୁଁ ତ ସାନ ବାହାରେ ରହିଥାଉ ଆମେ ରହୁଛୁ ଏମତି ବୁଲିଆକୁ ବି ଆସଛୁ।
ହଁ ହଁ ମାନେ ସେଠି ରହୁଛନ୍ତି ବଡ ଯା ଆଉ ଦେଢଶୁର ସେଇ
ହଁ ଏଠି ବଡ ଯା ଦେଢଶୁର ଅଛନ୍ତି ଆଉ ମଝିଆ ଯିଏ ତାଙ୍କର ବି ଚାକିରୀ ହେଇଗଲା ଖୋର୍ଦ୍ଧାରେ ସେ ଏବେ ଚାରି ପାଞ୍ଚ ମାସ
ହଁ ହଁ ହଁ।
ଆଉ ଏଇଠି ସବୁ ମିଶିକି ସେମାନେ ଏବେ ବେ ବୁଲାବୁଲି କରିଆକୁ ଆସୁଛନ୍ତି ରଜରେ ଆସିଥିଲେ ଏବେ।
ହଁ ହଁ।
ଆଉ ଆମେ ଏଇଠି ପାଖରେ ଅଛୁ ତ ପନ୍ଦର ଦିନରେ ଥରେ ବି ପଳେଇ ଆସଛୁ ଆଉ।
ତମେ କଣ ରଜ ପାଇଁ ଯାଇଛ ବୁଲିବାକୁ?
ନାଇଁ ରଜକୁ ମୁଁ ଆସି ନଥିଲି।
ହଁ ହଁ।
ରଜକୁ ଆସି ନଥିଲି ଏବେ ଆସିଛି ବୁଲିବାକୁ ଛୁଆକୁ ଦେଖିବେ ବୋଲି କହିଲେ ବୋଲି ଆସିଲି।
କାଇଁ ତମର କଣ ସେଠି ରଜ ଭଲସେ ପାଳନ ହୁଏନି କି ତମେ ଆସିନଥିଲ ଶାଶୁ ଘରକୁ?
ନାଇଁ ଛୋଟ ଛୁଆ ବୋଲି ମୁଁ ଆସିବିନି ବୋଲି କହୁଥିଲି ଖରାରେ। ଟିକେ ଥଣ୍ଡା ପାଗ ହେଲାକୁ ଆସିଲି। ଛୋଟ ଛୁଆ ମୁଁ ଧରିକି ଆସିପାରୁନି ମ-ମ ବସରେ ସେଇଆ ଆମର ଭଞ୍ଜନଗର ଠୁ ଏଠି ଅଶୀ କିଲୋମିଟର ହେଇଯାଉଛି।
ଅ ହ ହଁ ହଁ ହଁ ହଁ।
ସେଥିପାଇଁ
ନାଇଁ ନାଇଁ ଛୋଟ ପିଲାକୁ ବି ବେଶୀ ନବାଣିବା କରିବନି କାହିଁକି କହିଲ ଛୋଟ ପିଲାଙ୍କର ଦେହ ଖରାପ ହେଇଯାଏ। ପିଲାର ଯତ୍ନ ଆଗ ପିଲା ଯତ୍ନ କରିବ କାରଣ ଛୋଟ ପିଲା ତମେ ତାଙ୍କୁ ଆଗେ ବର୍ଷେ ପର୍ଯ୍ୟନ୍ତ ତାକୁ ଟିକେ ଯତ୍ନରେ ରଖ। ବୁଝିପାରିଲ କି କାଇଁ ନା ଥଣ୍ଡାଟା ଯଦି ଲାଗିଯିବ ଏବେଠୁ ଥଣ୍ଡା ଲାଗିଲେ ନା ପିଲାଙ୍କର ଭବିଷ୍ୟତ ଟା ଭବିଷ୍ୟତ ତୁ ତାର ବହୁତ ବେଶୀ ଦେହ ଖରାପ ହବ ତେଣୁ ଏବେ ଯେ ତେ ପିଲାଙ୍କର ତମେ ଯତ୍ନ ନବ ପିଲା ସେତେ ଭଲ ମାନେ ସୁସ୍ଥ ହେଇକି ବାହାରିବେ। ହଁ ଆଉ ଯେ ତେ ଆପଣ ମାନେ ତମେ ସବୁ ଗାଡିରେ ଯିବା ଆସିବା କରିବ ଛୋଟ ପିଲାକୁ ନେଇକି ତାଙ୍କର ଥଣ୍ଡାଟା ଲାଗି ରହିବ ନା ଥଣ୍ଡାଟା ଛାଡ଼ିବନି ଆଉ ସେ ତ ଛୋଟ ପିଲା ନା ସେ ତ କହି ପାରିବନି ତମକୁ କି କଣ ହଉଛି କଣ ନାହିଁ ହଁ। କାନ୍ଦିବ ସିଏ ଆଉ ତ ତମେ ବି ଜାଣିପାରିବନି ସେ କାହିଁ କାନ୍ଦୁଚି। ହଁ ଓ ହଉ। ହଉ ତାହେଲେ ରଖୁଚି ଆଁ ଶୁଭରାତ୍ରି ପଛରେ କଥା ହେବା ହେଲା।
ହଉ। ହଉ ଶୁଭରାତ୍ରି।
ହ ହ ଶୁଭରାତ୍ରି।